ହାଲୋ, କଣ କରୁଛୁ?
ହଁ, ଏଇଠି ପଡ଼ିଆରେ ବସିଛି ଆଉ ତମେ?
ମୁଁ ଏଇଠି ଏଇ ଆସିଲି ତ ଏବେ ପଡିିଆରୁ
ପଳେଇଲଣି ପଡିଆରୁ?
ହଁ
ଏପଟ ପଡ଼ିଆ ନା ଏଇ କଲେଜ୍ ପଡ଼ିଆକୁ ଯାଇଥିଲ ମ?
ନାଇଁ ମ ଏଇ ବଡ ଏଇ ସ୍କୁଲ ପଡିଆ।
ହଁ ମୁଁ ବୋଧେ ଏପଟେ ରାସ୍ତା ପଟେ ପଳେଇ ଆସିଲି ବୋଧେ ମୁଁ ଆଉ।
ତୁ ଆସୁ ଆସୁ ବା ବୋଧେ ମୁଁ ବୋଧେ ଯାଇଥିବି ଆଉ।
ଅ ହେଇଥିବ ଆଉ ମୁଁ ଏକେଲା ସେମିତି ବସିଛି ମ।
ଓହୋ ଓହୋ ହୋ ହଉ କଣ ଖାଇଛୁ କଣ ଆଜି?
ଉଁ ଖାଇସାରିଲିଣି ମୁଁ ଭାତ ଆଉ ଆମର ତ ବେଶୀ କିଛି ହେ ନଥିଲା ଆଉ ଆଳୁ ଫୁଟା କରିଥିଲେ ଯେ ମୁଁ ଦିହରେ ଗଲାନି ମୋର ଆଉ।
ଆଳୁପୁଡା।
ଆଳୁ ଫୁଟା ମାନେ ଯୋଉ ଆଳୁ ଭର୍ତ୍ତା କରୁଛନ୍ତି ହଁ ପରା। ପଖାଳ ଭାତ କୁ ଖାଲି ଆଳୁ ଭର୍ତ୍ତା କରୁଛନ୍ତି ଖାଇବାକୁ ଆଉ ଗୋଟେ ଆମ୍ବଟେ କାଟିକି ଦେଇଛନ୍ତି ଯେ ପୁଣି ଆମ୍ବିଳି ଆମ୍ବଟେ ପୂରା।
ହୁଁ ହୁଁ। ମୁଁ ଆଗକୁ ମାଗିଲି ମୁଁ କହିଲି ଭାତ ଦେ ଖାଇବି ଯେ କହିଲା ଅ କହିଲା କଇଡ ଭଜା କଇଡ ତ ମତେ ଇଚ୍ଛା ନୁହଁ। କହିଲା କଇଡ ଭଜା ନେଇକି ଖା।
ହେଇରା ହେଲେ ଖାଇଦବୁ ତାପରେ ହେଠୁ ତାପରେ ଏଇରା କିନ୍ତି ହେଲେ ଖାଇବୁ ଏଇ ଭାତକୁ ଆଳୁ ଫୁଟା? ପୁଣି ପଖାଳ ଭାତକୁ ପାଟିରେ ନଉନଉ ମାନେ ଏ ଭା ଆଳୁ ଫୁଟା ଗୁରା ମାନେ ସରିଯାଉଛନ୍ତି ଖାଲି ଭାତ ଖାଇଲା ଭଳିଆ ଲାଗୁ
ହେଁ ହେଁ ହେଁ। ଏ ହେଁ
ତାପରେ ମଜା ଏମିତି ଖାଇ ଚାଲୁଛନ୍ତି ମୁଁ ଆଇକି ଖାଇଦଉଚି ମଜା ବି ତ ରୁଚୁନି ଆମ ଘରେ ଥିଲେ ସିନାଜିଦି ବାଦ କରିଥାନ୍ତି।
ଆ ମୁଁ ଇଏ ଆଳୁ ବର୍ତ୍ତମାନ ମୁଁ ଏଇ ଟମାଟୋ ଦେଇ ପୁଡ଼ା ଦେଇଥିବ
ହଁ ହେଇ ପୋଡା ପୋଡ଼ି ହେଲେ କରିଦେଇଥାନ୍ତେ ଆଳୁ ଫୁ ନ ଫୁଟେଇକି ସିଝେଇକି ଦେଇେଦେଇଥିଲେ ମୁଁ ଚକଡ଼ିକି ଖାଇ ଦେଇଥାନ୍ତି ପରା ଆମ୍ବୁଳ ପକେଇକି।
ହୁଁ।
ଏମିତି କରଛନ୍ତି ଯେ ଆଉ କଣ ଆଉ ଭଲ ଲାଗିଲାନି।
ଭଲ ଲାଗନ୍ତା କି ଖାଲି ଆଳୁ ଫୁଟା ହେଲାଆସିକି
ଖାଲି ଆଳୁ ଫୁଟା ପରା କରିଛନ୍ତି ଆଜି। ଖାଲି ଆଳୁ ଫୁଟା କରିଦେଇଛନ୍ତି ଆଜି ଆଉ। ତାଙ୍କର ହଁ ସିଏ ବୁଢା ବୁଢୀ ଦି ଜଣ ତାଙ୍କର ହେଇଯିବ ଆରାମସେ ଖାଇଦେବେ ହେରା।
ହଁ ସେମାନଙ୍କର କଣ ଏଇରା ଆଗ ଆଗକାଳ ଜିନିଷ ସେ ପୁରା ଆରାମରେ ବସି ଉଠି ଖାଇଲାଭଳା ଶଳା ଲାଗିବ।
ହଁ ଆଉ ମାମୁଁ ତ ବୋଧେ ଖାଇବେନି ସେ ଭୋଜି କରି ଯାଇଥିଲେ ସେ ବୋଧେ ଖାଇବେନି।
ଭୋଜି କରି ଯାଇଥିଲା ନା ଖାଇବାକୁ ଯାଇଥିଲା ମ?
ଭୋଜି କରିବାକୁ କରୁଥିଲେ ଆଜି ଦିପରେ ଏଇଠି ଏଜୁ ଜିତୁ ଯୋଉ ଗ୍ୟାସ ଗାଡି ଚଲଉନି? ତାଙ୍କ ଘର ଠି କରୁଥିଲେ।
ତାଙ୍କ ଘର ଟି କରୁଥିଲେ? ତାଙ୍କେ ତିନି ତାହେଲେ ହାଲୁସାରେ ଇଏ ଜିତୁ ପଇଡା କରୁଥିବେ ଆଉ।
ହଁ ହେଇଥିବ ଏଇଥିପାଇଁ ଆଉ ଖାଇନାହାନ୍ତି ଏଇଠି ବସିଥିଲେ ତ ଟ୍ୟୁସନରେ ବସିକି ପ୍ରବଚନ ଦ ଥିଲେ ଏବେ କୁଆଗଲେଣି କି ଜାଣି?
ମିଲନ ସିଏ ଟିକି ସାରେ ଯିବେଣି ହେରି ମଦପିଇବାକୁ।
ମଦ ପିଇବାକୁ?
ହଁ।
ହଁ ଯାଆନ୍ତୁ କିଏ ପଚାରୁଛି।
ତ କିଛି ହେଲେ ଏବେ କାମ ହାମ କିଛି ନାହିଁ ଏବେ। ଆମ ଆମ ଘରେ ହେଲେ ପଚାରୁଥିଲେ କଲେ ଆଉ କଣ କରିବୁ କଣ ଆଗକୁ? ହେଇଟା ଯୋଉ କହୁଥିଲେ ଶିକୁରୁଟି ବୋଲି।
ହୁଁ
ଏଇଟା ମନା କରିଦେଲି
ସିକୁରିଟି କଣ କାମ କରିବ ମ ସିକୁରିଟି ବେକାର ଟାଡେ ହଁ ନିଜ ଗାଁ ରେ ନିଜ ଗାଁରେଇଥିଲେ ଦଶ ହଜାର ଦେଇଥିଲେ ପୁରା ରୁଚି ଥାନ୍ତା
ହଁ ଆ ଦଶ ହଜାର ନରେ ଆରେ ଆରେ ସାତ ହଜାର ବି ହେଲେ କଣ ହେଇଯାଉଛି କି
ହଁ ମତେ ଭାଲୁ କାଲି କହିଲା ଯେ ମୁଁ କହିଲି ମୁଁ ମନେ ମନେ ଭାବୁଥିଲି ତୁ ଯଦି ଏଗ୍ରିମେଣ୍ଟ ନ କରିଥାନ୍ତା ବଳେ ମୁଁ ରହିଯାଇଥାନ୍ତି ଆରାମ
ହସି ସିଏ ତ ଏଗ୍ରିମେଣ୍ଟ ହିଁ କରିବ ଆ ନହେଲେ ତୁ କାଲେ କଣ ପଳେଇବୁ ଅଧାାରୁୁ ପଳେଇବୁ ଇଏ କରିବୁ ହେ ପ୍ରଭୂ ସେ ଏମିତି ଖାଲି କହିଲା
ନଲେ ଆଉ କଣ ତ ଦୋକାନରେ ଆମ ଜୀବନ ସାରା ପଡିକି ରହିଥିବୁ କି ଏଇ ଯୋଉ ଆ ଭଳିଆ କା ଭଳିଆ କହିଲେ ଯୁ କଣ କିତା ନା ରମେଶ ଭଳିଆ
ହୁଁ
ଆଉ କଣ ତୁ ଯଦି ମନେକର ଇନେ ମତେ ସାତ ହଜାର ଦବୁ ମତେ ସେମିତି ତାପରେ ସେଠି ପଇସା ଯଦି କମେଇଦବ ବଲେ ମୁଁ କଣ କରିବି।
ସିଏ ରମେଶ ଭାଇ କେତେ କେତେ ମାସ ଏଇ କେତେ ବର୍ଷ ରହିଲା।
ସେ ରହିବନି ଦି ବର୍ଷ ଅଢେଇ ବର୍ଷ ଉପର କୁ ହବଣି ଅଧିକ ହବଣି ତା ରିଲେଟିଭ ସେଏ ନା।
ହଁ।
ସେ ଅଧିକ ହେବନି ଯାହାେଲେ ଚାରି ପାଞ୍ଚ ବର୍ଷ ହେଇଯିବଣି।
ସେ ବୋଧେ ଛାଡିଦେଲା ନୁହଁ।
କିଏ ସେିଏ କାଇଁ ଛାଡିଛି କି?
ଆଉ।
ଗାଁ ରେ ବସିଛି ଯାଇକିନା ଆଉ ମୁଁ ଯୋଉ ଦୋକାନ ରେ ରହିଥାନ୍ତି ହେଇ ସେଇଠି ରହୁଛି ଯାଇକି।
ଏଇଠାକିନା ଛାଡ଼ିକି ସେଇଠିକିନା ରହିଲା ଆଉ।
ହଁ ସେଇଠି ତ ରଖି ସନ୍ଧ୍ୟେହାକୁ ନେଇାଇଁକି ମୁଁ ମତେ କହୁଥିଲା ସେଠି ରହିବାକୁ ଏଗ୍ରିମେଣ୍ଟ କରିକିନ।
ଆଥାଉ
ସେ ଜାଣିଛି ନା ତାଙ୍କର ମାଇଣ୍ଡ ଅଛି ଟିକେ ଏଗ୍ରିମେଣ୍ଟ ଯଦି କରିଦେଲା ବେଲେ ପିଲାା ଗାଁ ଆଉ ନିଜ ସେି ଯାହା ବତେଇବ ତାହା କରିବ। ଆ ତା ପାଖରେ ଏଗ୍ରିମେଣ୍ଟ କରିଦେବ ବେଲେ ସରିଗଲା କଥା। ଜେଲ୍‌ରେ ରହିଲା ଭଳିଆ ଲାଗିବ।
ନୁହଁ ଆଉ କଣ ସେ କହିଲା ବ ମାନେ ତତେ ଯେତେ ଆସିକି ସାତଟା ଆସିକି ଡିଭଟି ମାନେ ସାତଟା ଆସିକି ଆଉେ ମତେ ଟିକେ ମାନେ ୟ ଛଡୁ କହେ ବି ତୁଇଟନା ଶୁଣିକି ଏଗ୍ରିମେଣ୍ଟ କରୁଛ ବା ଯାଇକି ମୁଣ୍ଡ ତଳୁକୁ ନୁଆଇକି ତା କଥା ଶୁଣିବୁ।
ସୁଦିବ ମାନେ ଆଉ ଦିହରେ ଯିବନି ତମେ ତ ଜାଣିଛ ସୁଧା ସୁଧି କଲେ ମୋ ଦେହରେ ଯିବନି। କି ମୁଁ କାହାକୁ ସୁଧିନି ଆଜି ଯାଙ୍କେ ମତେ କେହି ସୁଧିବେନି।
ହଁ।
ଆଉ ସେଇଥିଲାଗି ମୁଁ ମନା କରିଦେଲି ନାଇଁ ନା ମୋର ଏଗ୍ରିମେଣ୍ଟ ଦ କାଲି ତା ଦୋକାନକୁ ସେମିତି ପଳେଇଥିଲି ମୁନା। ଆଁ ଏଇ ଯୋଉ ଇଏ ଡାକିଲା କଣକି ତା ନା ଯୋଉ ଭୁନ୍ଧୁ ଭାଇ ହର ଘର ପାଖ କାର ହେଟା। ପପିନି ନା କଣ ହଁ ସିଏ କାଲି ଡାକିଲା କଣିଲ କଣ ଭିଡିଓ କରିବାକୁ ଯେ। ମତେ ଏକାଥରେ ଗୋଟେ ଦଶମିନ୍ଟିଆ କ୍ଲାସ କଲା ଗୋଟେ ଏକାଥରେ। କହିଲା ତୋ ତୋତ କେତେ ବୟସ ହେଲାଣି? ମୋ ଘରେ ବସିକି ଖାଉଚୁ ଅଜାଘରେ ବସିକି ଖାଉଚୁ ନୂଆ ଗାଁରେ ବାତରା ହେଇ ବୁଲୁଚୁ। ମୁଁ ମ ସେଇଟା ମୁଁ ରାଗ ଲାଗୁଥିଲା ପ୍ରବଳ ହେଲା ରାଗ ଲାଗୁ ହେଲା ମୁଁ କହିଲି ଇଏ କଣ ମତେ ଏମିତି କହିଲାଣି ତାପରେ ସେଇଠୁ ମୋ ବୋଉ ଯେମିତିଆ କଥା କହୁଥିଲେ ଏଇ ତା ଠୁ ଅଧିକ କହିଲା ମତେ। ମତେ କହିଲା ଆଉ ମୁଁ ଦେଖିଲୁ ଏଇ ଯୋଉ ମୁନା ବାପା ନା ଧରିକି ଦେଖେ ସିଏ କେମିତି ବୁଲୁଛି ତାଙ୍କ ଘର ଅଛି ନା ବାରି ଅଛି ନା କଁ ଅଛି? ଏମିତି ଏକାଥରେ କହୁଥିଲା ମୁଁ କହିଲି ମୁଁ କଣ କରିବି ଆମର ତ ଅଛନ୍ତି ବାପ୍ ବାପା ଅଛନ୍ତି। ମୋ ବାପାଙ୍କର ତ ଏବେ ବି ବଳ ବୟସ ଯାଇନି ନା? ସେ ଯାହା ଟିକିଏ କଲେ ମୁଁ ଆଉ ମୋତେ ଭଲ କାମ ମିଳିଗଲା ପରେ ମୁଁ ସେଇଠୁ ଯାଇକି ରହିିଯିବି ଗୁଟେ ଗୁଟେ। ଆଉ କଣ ହେଇ ଜୀବନ ସାରା ଯାଇକି ହେ ହାଇଦ୍ରାବାଦରେ ରହୁଥିବୁ ନା କଣ?
ମୁନା ବାପା ଖାଲି ପିଆ ପିଇ ସେ ଖାଲି ହେଇଚି। ତମ ରେ ଯୋଉ କରୁଥଲେ ହେଇଥାନ୍ତି ଅଲଗା ଟିକେ ହେଇଯାଇଥାନ୍ତି। ଆଉ
ଆ ଦିିଦି ପାଇଁ ଅଲଗା ହେଇଛନ୍ତି।
ତା ଦିଦି ପାଇଁ?
ହଁ। ଆଉ ଦିଦି ଯୋଉ ବାହା ହେଲାଣି କି ଯାଇକି ଯୋଉ ଇଏ ତା ବାପା କହୁଥିଲା ଏଇଠି ବାହା କରିବ ବୋଲି। କିନ୍ତୁ ତା ବୋଉର ଇଚ୍ଛା ନଥିଲା ଯେ ସେଇଠୁ ବାହାହବ ବୋଲି କାରଣ ସେ ଜାଣିଚି ନା ଯୋଉ ଏଇ କଣ କି ସେଆ ପପୁମାଷ୍ଟର ର ମାନେ ଅ କଣ କହୁଛନ୍ତି ଇରା
କାରନାମା।
ହଁ କାରନାମା ହେଇଥିଲାଗି ସେ ମନା କରିଥିଲେ। ହେଇଥିଲାଗି ସିଏ କିନ୍ତୁ ତା ବାପା ଶୁଣିଲାନି‌। ବାହାଘର କଲା ପୁଣି ଝିଅଟାକୁ ବୋଧେ ଗୁଣି କରିକି ବାହାଘର ଦେଇଛି।
ହେ
ସେଇଥିଲାଗି ଆଙ୍କ ମାନେ ସବୁ ଅଲଗା ମୁଁ କଁ ଜାଣିନି ମତେ ସବୁ କହୁଥେଲା ମୁନା ଆମକୁ ସବୁ କହୁଥେଲା ମତେ।
ଏ ମତେ ମୋ ହାତରେ ଏବେ ଶୁଭଙ୍କର ମୋ ହାତରେ କଥା ହଉନି।
ହଁ ମ ସିଏ ଆଜି ଆଜି ସେମିତି ପରା କହିଲା ମୁଁ ଖେଳିବି ବୋଲେ ଫୁଣି ମୁଁ ଜଣଙ୍କ ପଟେ ହେବି କାପଟେ କହିଲ ହେଇଯୋଉ ହେଇ ଟୁକାଟା ଆସୁନି କି? ଯୋଉ ତାକୁ ସୁୁଦୁଚି ଯୋଉ ମ ସିଏ।
ଉତ୍କଳ।
ହଁ ଉତ୍କଳ ଉତ୍କଳ ସିଏ କହିଲା କହିଲା ତୁ ଯେପଟେ ହବୁ ମୁଁ ହେଇପଟେ ହେବିନି। ସିଏ କିନ୍ତୁ ସେ ହେଇପଟେ ହେଇଗଲା ଓ ତାପରେ ସେଠୁ ରାଗିକି ପଳେଇଆଇଲା କହିଲା ମୁଁ ଖେଳିବିନି ଓ ଏମତି ତାଙ୍କ ଘର ଆଉ ରାଗିଲେ ଯେମିତି କି? ତାକୁ ମୁଣ୍ଡରେ ବସେଇକି ଅଛନ୍ତି ତ
ଆ
ରାଗିକି ପଳେଇଲା।
ପ୍ରଧାନ ରାଗିଲେ ରାଗୁ ତ
ଆଜି ମୁଁ ଏଇଠି କ୍ରିକେଟ ଖେଳୁଥିଲି ବଢିଆ ଲାଗିଲା ଖେଳିଆକୁ। ମାଇଲି ଦିଟା ଚୌକା ଦିଟା ମାରିଥିଲି ଯେ ଏରା ଶଳା ରଖି ଦଉଛନ୍ତି ପଡା ପଡିି ହେଇକି ଏକାଥରେ ଆଉ। ଯେତେ ଜୋରେ ବ୍ୟାଟ ବୁଲେଇଲେ ମାନେ ଜୋରିଆ କଲେ ରଖି ଦଉଛନ୍ତି ବା ବଲ୍ ଟାକୁ ତାପରେ ଶୁଭମ୍ ଭାଈ ପୁଣି ସିଙ୍ଗିଲି ଆସୁନି। ଲାଷ୍ଟ ବଲ୍ ରେ ସିଙ୍ଗିଲ ଦେଇ ଦଉଚି। ଆଉ ମତେ ଆଉ ଖେଳିବାକୁ ମିଳିଲାନି। ମୁଁ ସବୁ ଯାଁକ ଚାରିଟା ବଲ ମାନେ ବ୍ୟାଟିଂ କରିଚି ସେଥର ତିନିଟା ବଲ ବ୍ୟାଟ ରେ ବାଜିିଛି ଗୋଟେଏ ବିଟ୍ ହେଇଛି।
ହଁ ସେର୍ ଶୁଭମ କେଉଟ୍ ନାକାହିଁ ଖେଳ ମତେ ନାଁ ମୋ ଛାତି ପେନ୍ ମତେ ଏକ୍। ଖେଳା ଖେଳି କରେ ଏଇନାକ୍ କରିବା ପାଇଁ ଇଚ୍ଛା ହଉନି। ନହେଲେ ଏଇଟ୍ ନାଁ ବି ଆଗରୁ ଆମେ ଫିଗୁନା ହରିକା ଖେଳିବୁ
ସେଇଠି ବଢିଆ ଲାଗୁଚି ଖେଳିବାକୁ। ମୁଁ ଖାଲି ଟିକେ ଆଜି ଖରା ହଉଥିଲା ବୋଲି ନହେଲେ ବ୍ୟାଟିଂ ବୋଲିଂ ଦିଇଟା ଜଙ୍କ କଲି ଆଜି ବାକି ଫାଷ୍ଟ ବଲ ହାତରୁ। ଖସିଗଲା ଯେ ମାନେ ପଡିଗଲା ନଅଁ ଭଲ ପଡିଗଲା। ତାପରେ ଏଇଠୁ ସେକେଣ୍ଡ ବଲଟି ଭଲ ପକେଇଲି ଆଉ ଛଇଁପାରଲିିନି ଯମା।
ଆଗରୁ ଏଇଠି ନାଁ ମାନେ ବଲ ପକେଇଲେ ପିଗୁନାଇଁ ଏଇଠି ନାଁ ଖେଳିବ।
ହୁଁ।
ଗୁନେ ପିଗୁନା ଫାଷ୍ଟ କିଣା ହବ ତା ତାପରେ ମୁଁ କିଣା ହେବି। ଏଇଠି ନାଇଁ ଏଇ ପପଡିରେ ଖେଲା ଆଛିକି ହଁ। ଆକୁରନା ବଲନା ପ୍ରେସ୍ ମାନେ ଆଖିକୁ ଦେଖା ଯିବନି ଆଗରେ ପ୍ରେସ୍ ମାରିବି। ଏବେ ଟିଏ ମାନେ ଛାତି ପାନକୁ ଆଉ ଖେଳିଲିନି।
ମୁଁ ଆଗରୁ ଏମିତି ଖେଳୁଥିଲି ଆଗରୁ ବୁଲେଇ ଦବ ବଲେ ମୁଁ ବିଆଟ୍ ବାଜିଲେ ଛକା ଏବେ କିନ୍ତୁ ଆଉ। ଆଉ କୋଉଠି ଆଉ ଖେଳିଲି କାଇଁ ମୁଁ ତ। ଆଉ ଫୁଟୁ ବଲ ଆସିଲା ଯେ ଫୁଟୁ ବଲ ସେତୁ ମାତିିଲି ତାପରେ ସେଠୁ ଆଉ ଆଉ ତାରେ ଖେଳିବାକୁ ସମୟ ତ ଏଇନୁ ସିଲେଇ ଆଉ। କିଛି ଖେଳିନି ଖାଲି ବୁ ମୁଆଉ ନେଲି ଫାଇଭ୍ ଜି। ବସିକି ଦେଖିଲି ଖାଲି ଆଉ ଗେମ୍ ତ ସେତେବେଳେ ଚାଲା ପଡିଆକୁ ଆସିଲେ ବସ୍। ସେଇ ଗେମ୍ ଖେିଳେ ଚାଟା ବେଳୁ ଆଉ‌।
ଏବେ ସିନା ଇଚ୍ଛା ହେଉନି। ସେତେବେଳୁ ଆସିକି ବସିଥିଲା ନାଁ ପୁଣି ସମସ୍ତେ ଆସିକି ଖେଳୁଥିଲେନ ନାଇଁ। ତମେ ମୁଁ ମିଲନ ମାମୁଁ। ସମସ୍ତେ ଓମ୍ ଭାଇ ଦିନେଶ ସମସ୍ତେ ଆସିଥିଲେ। ଆଉ ହେତେବେଳେ ଏବେ ସିନା ହେଡ୍, ସଟ କରିଦେଇଥିଲି। ସେତେବେଳେ ଦିହକୁ, ବା ଡିଉ ଦିଟାଯାକ। ସେଇଥିଲାଗି ମତେ ଭଲ ଲାଗୁନି ହେଡସୁଟ ତ ପୁଣି ଆମର, ପୁଣି ବାଜିଲେ ବାଜୁଚି ନହେଲେ ନାଇଁ।
ଆମର ଗୁନୁ ଆମେ ବଡେ ସେର। ବଡେ, ସର, ମୁମେଣ୍ଟଅ, ଏମିତି ମୁମେଣ୍ଟ ତ ମୁମେଣ୍ଟଅ ମୋର ବି ଏବେ ଆଉ ହଉନି। କି ମୋ ହୋ ହେଡ ବି ବାଜୁଚି ବଡି ସରରେ ବି ବନ୍ଧ ଲଙ୍ଗ ଲଙ୍ଗରେ ଏଥର ମୋତେ ଯେତେ କହିବୁ ମୁଁ ମାରିଦେବି।
ହଁ ତ ସିଏ ସାରେ, ମୁଁ ବୁଇଲୁ ଲଙ୍ଗରେ ଖେଳେ। ପାଖରୁ ଆଖରୁ ଖେଳୁଥିଲ ନାଁ ଆଉ। ଆଗରୁ ପାଖରୁ ଯିବ ଖାଇବାକୁ। କିନ୍ତୁ ହେଡସଟ ନୁହଁ ଏଇ ଚିପିକି ଧରିବୁ ବୋଲେ ହବ ବଲେ ହବ। ଆଉ ହେଡସଟ ହେଲେ ହଉନି ଏମିତି ଚିପିକି ଧରି ଧରି ହେଡସଟ ମାନେ ମାରିବ ଗଲେ ହବ। ଆଉ ଏମିତି ଯୋଉ ସ ଡବଲ ଗାରରେ ଯୋଉ ହେଡସଟ ମାରୁଛନ୍ତି।
ଖେଳିବି ବ୍ରାଜିଲା ଆଗରେ। ବୁଲି ବୁଲି ବାଡେଇବି ଡବ୍ଲୁ ଆରଲ ଆଉ ଏମିତି, ଆଉ କୋଉ ଗନ ଦିଟା।